ହ୍ୟାଲୋ!
ନମସ୍କାର!
ନମସ୍କାର କଣ କରୁଛନ୍ତି?
ଆମର କିଛି ନାହିଁ ମୁଁ ଏବେ ଟିକେ ଗ୍ରୀନ୍ ଟି ପିଉଛି। ଆଉ ଏମିତି ବସିଛି ତମେ କଣ କରୁଛ?
ମୁଁ ବି ଏବେ ବସିଛି ଖାଇକି ଏବେ ଆସିଲି ବସିଛି।
କଣ ଖାଇଛ ଆଜି?
ମୁଢି ଆଉ ଚେନାଚୁର ଆଉ ତରକାରୀ।
ଓହୋ ଚେନାଚୁର ସେଇଟା ବୋଧେ ଆମର ଇଆଡେ ହେଲା ମିକ୍ସଚର କୁହନ୍ତି ହଁ। ଆମ ଗାଁ ରେ ବି ନା ସେଇଟାକୁ ଚେନାଚୁର କୁହନ୍ତି।
ହଁ ଗାଁରେ ସେମିତି କୁହନ୍ତି।
ହଁ। ତୁମ ଦେହ ଭଲ ଅଛି?
ହୁଁ ଦେହ ଭଲ ଅଛି।
ଘରେ ସବୁ ଭଲ ଅଛନ୍ତି।
ହୁଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ ଭଲ ଅଛନ୍ତି ସମସ୍ତେ?
ହୁଁ ସମସ୍ତେ ବହୁତ ବଢିଆ ଅଛନ୍ତି।
ହଉ ତମେ ଆଉ କିଛି ଖାଇନ।
ନାଇଁ ଆଜି କଣ କି ସକାଳୁ ଟିକେ ଉଠିବା ଆମର ଲେଟ୍ ହେଇଗଲା ଆଉ ଉଠିକି ତାପରେ ଆଜି ଟିକେ ବହୁତ କାମ ଥିଲା। କାମ ସାରିକି ଆସିକି ମୁଁ ଆଉ କିଛି ଖାଇନି। ଆଉ ଟିକେ ହେଲା ଏମିତି ବସିଥିଲି ମୁଁ ଟିକେ ଗ୍ରୀନ୍ ଟି ବନେଇ ଦେଲି ବନେଇକି ଏବେ ପିଉଛି ତାପରେ ଦେଖିବା କଣ ଖାଇବା।
ଅଁ ଆଚ୍ଛା।
ଏ ଭାବିଛି ସକାଳୁ ଉଠିକି ଟିକେ ଏଥର ମୁଁ ଭାବୁଛି ଯୋଗ କରିବାର ଲାଗି। ଉଁ ଯୋଗ କଲେ ଆମ ଦେହ ପାଇଁ ବି ବହୁତ ଭଲ ରହୁଛି।
ପାଇଁ ବି ଭଲ ମନ ବି ମାନେ ସେମିତି ଯଦି ଚିଡ଼ଚିଡ଼ା ରାଗ ଲାଗୁଥିବ ସେମିତି ବି ଲାଗିବ
ମୁଁ ବି ଶୁଣିଥିଲି ସେ ଆମର ଗୋଟେ। ମାନେ ଏମିତି ଗୁରୁଜୀ ହେବେ ସେ ଆସିଥିଲେ ସେ ବି କହୁଥିଲେ ମାନେ ଯୋଉଦିନ ଯୋଗ ଦିବସ ଥିଲା। ତ ସେଇ ଦିନ ସେ ବି କହୁଥିଲେ ଯୋଗ କରିବା ଦ୍ଵାରା କଣ କଣ ବେନିଫିଟ ରହୁଛି ଆମର। କେତେ ସୁସ୍ଥ ରହିପାରିବେ ମନକୁ କେମିତି ସୁସ୍ଥ ରଖୀପାରିବେ ନିଜ ମନ କୁ କେମିତି କଣ୍ଟ୍ରୋଲରେ ରଖିପାରିବେ ସେ ସବୁ ବିଷୟରେ ବି କହୁଥିଲେ। ହ
କେବେ କରିଛ ନା କାଲିଠୁ ଆରମ୍ଭ କରିବ?
ନା ନା ଆଗରୁ ତ ମୁଁ କରୁଥିଲି ଏମିତି କି ମୁଁ ଯଉ ଯୋଉଠି କିି ମୁଁ ମାନେ ଏମିତି ଘର ପାଖରେ ଜଣେ ସେ ସାର୍ ଆସି ଶିଖାନ୍ତି ବି। ତ ସେ ବି ତାଙ୍କ ପାଖକୁ ମୁଁ ଯାଉଥିଲି ସବୁଦିନ ସକାଳୁ ଉଠିକି ଯାଏ ନହେଲେ ସନ୍ଧ୍ୟାବେଳେ। ମୁଁ ଏମିତି ଯାଏ ବୋଧେ ମାସ ଏ କି ଦି ମାସ ମୁଁ ପୁରା କଣ୍ଟିନିଉ କରିଛି ତାପରେ କଣ ହେଲା କି ତାଙ୍କର ଟ୍ରାନ୍ସଫର ହେଇଗଲା। ସେ ତାପରେ ପଳେଇଗଲେ ଆଉ ସେବେଠୁ ଯୋଗ ଯୋଉଠି ଶିଖା ହଉଛି ଟିକେ ବହୁତ ଦୂର।
ସେଥିପାଇଁ ଯାଇପାରୁନି ଆଉ।
ହ
ମୋ ଦେହ ବି ପୁରା ଠିକ ରହୁଥିଲା ମାନେ। ଅ ଏତେ ଥଣ୍ଡା ଜର ତାପରେ ଯୋଉ ଉଁ ଗ୍ୟାସ୍ ହେଇଯିବା। ଏ ସବୁ ପ୍ରୋବ୍ଲେମ ହଉନଥିଲା ବହୁତ କମି ଯାଇଥିଲା। ଏବେ ହଁ ସେମିତି ରହି ରହି ଅଳସୁଆ ବି ହେଇଗଲାଣି ନା ଉଠିବାକୁ ସକାଳେ ଇଚ୍ଛା ହଉଛି ନା କାମ କରିବାକୁ ବି ଇଚ୍ଛା ହଉଛି। କିଛି ନାହିଁ ବହୁତୁ କୁହନ୍ତିନି ଯେମିତି ଲେଜି ଲେଜି ଲାଗୁଛି ଖାଲି।
ସେଥିପାଇଁ ଏତେ ଲେଟ ରେ ଉଠିଲେ ଆଉ।
ହୁଁ।
କିଛି ନାହିଁ କିଛି ନା କିଛି ଗୋଟେ କାମ କରିବାକୁ ମାନେ ଯେମିତି। କିଛି ବି କାମ ତୁମେ ଏବେ ଘର ପାଖରେ ରହୁଛ ନା। ବାହାରେ ରହୁଛ। ଘରେ ରହୁଛ। ମାଙ୍କୁ କିଛି ସାହାଯ୍ୟ କର କାମରେ ହେଲେ ଆଉ ସେମିତି ଲାଗିବନି।
ନା ନା ମୁଁ ମାଆଙ୍କୁ ତ ସାହାଯ୍ୟ କରେ। ମୁଁ ସବୁ କାମ କରେ। ଖାଲି ରୋଷେଇ ଛାଡି ଦେଇକି ଆଉ ବାକି ମୁଁ ସା ମାଆଙ୍କ ସହିତ ସବୁ କାମ କରିଦିଏ। ସଫାସଫି ବି କରିଦିଏ। ଆଉ ହୁଁ।
ମୁଁ ବି ରୋଷେଇ ଛାଡ଼ିକି ଆଉ ସବୁ କାମ କରେ।
ଅ ରୋଷେଇଟା ମତେ ନା ଏ ଯୋଉଦିନ ମତେ ନିଜକୁ ଇଚ୍ଛା ହେଇଥିବ କିଛି ଗୋ ଟେ ନୂଆ ଜିନଷ ବନେଇବାର କି ଆଜି ଏଇଟା ଖାଇବାକୁ ଇଚ୍ଛା ହେଇଚି ଏଇଟା ବନେଇବାର ଅଛି ତ ସେଇଦିନ ମୁଁ ଟିକେ ରୋଷେଇ କରେ। ଆଉ ବାକି ଦିନରେ ମତେ ଇଚ୍ଛା ହୁଏନି ରୋଷେଇ କରିବାର ଲାଗି। କିଏ ସିଏ ଦିନି ଦିନି ସବୁ ଦିନ ଗୋଟେ ରୋଷେଇ କରିବ ଏଇଟା ସେଇଟା ସେଇଟା ମତେ ସେମ ଭଲ ଲାଗେ। କେତେବେଳେ କେମତି ପରିବା ପରିବା ଟିକେ କାଟିଦିଅ କି ଭାତ ହେଇଛି ଟିକେ ଗାଳି ଦେ, ଏମିତିରେ ମୁଁ କରିଦିଏ। ନହେଲେ ବାକି ସବୁଦିନ କରେନି, ଆଉ ବାକି ସବୁ କାମ ମୁଁ କରିଦିଏ। ମାଆଙ୍କୁ ଏତେ ସାହାଯ୍ୟ କରିଥାଏ, ତାଙ୍କୁ ଏତେ କଷ୍ଟ ଦବାକୁ ପୁରେନି।
ଭଲ ଆଉ କଣ କୁହ? ତୁମେ ଛୋଟ ବେଳେ କେବେ କିଛି ମାନେ ଖେଳିଛ? ଯେମିତି ପାଠ ପଢା ସହିତ? ପାଠ ପଢିବା ତ ଚାଲିଥାଏ, ସେମିତି ତା ସହିତ କିଛି ଯୋଉ ଝିଅ ପିଲାମାନେ ଯେମିତି ଖେଳନ୍ତି, କିଛି ଖେଳଛ କି ସେମିତି?
ହଁ ହଁ ଖେଳିଛି ନା ଖେଳିଛି, ଖେଳନ୍ତି ବୋହୁ ଚୋରି ଖେଳନ୍ତି। ତାପରେ କଣ ଖପରା ଡିଆ ଖେଳନ୍ତି।
ହୁଁ କିତ କିତ କୁହନ୍ତି ବି।
ହଁ କିତ୍ କିତ୍ ଅହଁ ହଁ ହଁ ସେଇଟା ବି ଖେଳିଛି।
ଆଉ କଣ ଖେଳିଛ?
ଆଉ ଚୁରୁମାଲ ଚୁରି। ଆଉ ଲୁଚା ଲୁଚି, ଗୋଡା ଗୋଡି। ଏମିତି ସବୁ, ଆଉ ଗୋଟେ ଆଉ ଗୋଟେ ଥିଲା ଗୋଟେ ଇଣ୍ଟେଷ୍ଟି କଣ ସେଇଟା ତ ଅ ବିଶ୍ୱ ଅମୃତ ନଥ
ହୁଁ ବିଷ ଅମୃତ। ଛୁଇଁଦେଲେ କଣ ବି କହିଦିଅନ୍ତି ପୁଣି ଥରେ ଅମୃତ ହୋଇଗଲେ ସେ ପୁଣି ଦୌଡ଼ନ୍ତି।
ହଁ ହଁ। ଏମିତି ବହୁତ ଖେଳ ଥିଲା, ସେତେବେଳେ କିନ୍ତୁ ସେ ସମୟ ଗୁରାନା ବହୁତ ଭଲ ଥିଲା। ସେ ଟାଇମ ରେ ଆମେ ନା ଏତେ ମଜା କରୁଥିଲୁ, ଏତେ ମସ୍ତି କରୁଥିଲୁ, ସେତେବେଳେ ଆ ମୁଁ ଭାବୁଥିଲୁ କାଇଁ ଆମେ ପାଠ ପଢୁଛୁ, କାଇହିଁ ଆମେ ପାଠ ପଢୁଛୁ, କିନ୍ତୁ ଏବେ ହେଲା ଲାଗୁଛି କି ପାଠର ମୂଲ୍ୟ ଟା କଣ ଥିଲା ବୋଲି।
ହଁ। କିନ୍ତୁ ଏବେକା ପିଲାମାନେ ତ ସେ ସବୁ ଆଉ ପାଉନାହାନ୍ତି। ସମସ୍ତେ ସେଇ ମୋବାଇଲରେ ଗେମ୍ ଖେଳି ନଉଛନ୍ତି ନହେଲେ ସେମତି ଆଉ ଆମ ପରି ନାହିଁ।
ସେଇଟା ବି ସତକଥା। ମାନେ ଏବେ ନା ସେମାନେ ତାଙ୍କ ବାଟରେ, ସିଏ ଖାଲି ମୋବାଇଲ ଆଉ ତାଙ୍କ ପାଟ ପାଠ ତାପରେ ଏବେ ପିଲାଙ୍କ ଉପରେ ଟିକେ ପାଠ ପ୍ରେସର ଟା ଅଧିକ ରହୁଛି, ଏବେ ମା ବାପା ବାପା ମାନେ ସମସ୍ତେ କଣ କଲେ ନା, ସମସ୍ତଙ୍କୁ ପଢେଇଲେ ଇଂଲିଶ ମିଡିୟମ ରେ ତାପରେ କଣ ହେଲା ନା ଛୁଆ ମାନଙ୍କୁ ବାହାରକୁ ଯିବାକୁ ଦେଲେନି ବେଶୀ। ଆଉ ସେମାନେ ନା ବାହାରେ ପିଲାଙ୍କ ସହ ମିଶିଲେ ନା ସେ ସେଇ ଖେଳ ସବୁ ଜାଣିପାରିଲେ। ସିଏ ବାସ ରହିଲେ ତାଙ୍କ ପାଠ ପଢା, ତାଙ୍କ ମୋବାଇଲ, ତାଙ୍କ ଘର। ତାଙ୍କ ସାଙ୍ଗସାଥି ବି ବହୁତ କମ ହେଇଗଲାଣି ଏ ତୁମେ ଖେଳ କି ନାଇଁ?
ମୁଁ ବି ଖେଳୁଥାଏ। ଆମେ ତ ବହୁତ ମାନେ ତିୟୁସନ ଆସିଲେ ଯେବେ ସ୍କୁଲ ନ ଗଲୁ ସେବେ ଖେଳିଲୁ ଆମେ କଣ ଖେଳୁଥାଉ ଯେମିତି କହିଲେ କି ଯଉ ବିଶ ଅମୃତ। ଏମିତି ଲୁଚ ଲୁଚାଣି ଖେଳୁଥାଉ ପୁଣି ଆମେ ଏଇ ଯୋଉ ଶାଢ଼ୀ ପିନ୍ଧିକି ଯୋଉ ବୋଉ ବୋଉ ଖେଳନ୍ତି।
ହଁ ହଁଁ।
ସେମିତି ବି ଖେଳୁଥାଉ। ଆଉ ରୋଷେଇ କରିକି ଏମତି ଖେଳୁଥାଉ। ଏମିତି ଆମେ କଣ କରିଥାଉ ନା ଆମେ ଯେମିତି ଯେମତି ଟିଭି ସିରିଏଲ ରେ ଯେମିତି ଗୋଟେ କିଛି ଗୋଟେ କାହାଣୀ ଚାଲିଥାଏ ଯେମିତି ତ ସେମିତି କେବେ କିଛି ଯଦି କେବେ ଦେଖିନେଇଥିବା ସେଇଟା ମନରେ ଥାଏ ଆମର। ତ ଆମେ ଯେତେ ଜଣ ସାଙ୍ଗ ଥିବୁ ଧର ସିଏ ତାଙ୍କର ଶାଶୁ ହେଇଥିବେ ତାଙ୍କର ବୋହୂ ଆଉ ଜଣେ ହେଇଥିବେ। ତାଙ୍କର ପୁଅ ଜଣେ ହେଇଥିବେ ଏମିତି ହେଇଥିବେ। ସେଇ ତାଙ୍କର ଏମିତି ଚଲେଇବା ଯେ ସେ କାମ କରତେ ଯାଇଛନ୍ତି ଆ ସିଏ ତାପରେ ରୋଷେଇ ବାସ
ହଁ।
ରୋଷେଇ କଣ କରିଥାଉ ଆମେ ଯୋଉ ବାଲି ଥାଏ ତାକୁ ଭାତ କରିଦଉଥାଉ। ପୁଣି ଯୋଉ ମାଟି ବନ ମାଟି ଜାଣିଛନ୍ତି ଧଳା ଧଳା ଯୋଉ ମାଟି ତାକୁ ପାଇସ୍ କରିଦଉଥାଉ ଆଉ ଯୋଉ ପତ୍ର ଫତ୍ର ତାକୁ ଆମେ ଶାଗ ଭଜା ଆଉ ନଡିଆ ରେ ଯୋଉ କଷି କଷି ଫଳ ଆସିଥାଏ ତାକୁ କାଟି ଟିକି ପିସ୍ ପିସ୍ କରି ତାକୁ ଆମର ସେଇଟା ମାଉଁସ ହୋଇଥାଏ ତା ସହିତ ଇଟାକୁ ଗୁଣ୍ଡି କରିକି ସେଇଟା ଆମର ଲଙ୍କାଗୁଣ୍ଡି ଏମିତି କରି ରୋଷେଇ କରାଯାଉଥାଏ। ତାପରେ ସବୁ ଖାଉଥାଉ ଏମିତି ଚାଲିଥାଏ ଆଉ ଆମର ଖେଳ।
ଓହୋ ମାନେ ସେଇଟା ବହୁତ ମାନେ ଇଣ୍ଟରେଷ୍ଟିଙ୍ଗ ଗୋଟେ ମାନେ ଯୋଉ ଛୋଟ ଛୋଟ ଛୁଆ ଗୋଟେ ପରିବାର ଭିତରେ ପଶିକି ଆମେ ଏମିତି ଏମିତି ରୋଲ୍ କରୁ ମାନେ ସେତେ ବେଳେ ଜଣା ନଥିବ ଯେ ପରିବାର କଣ କିନ୍ତୁ ଶାଶୁ ବୋହୂ ହଁ
ଆଉ କଣ କରିଥାଉ ଆମେ ଯେମିତି ଯେମିତି ଆମେ ଟ୍ୟୁସନ ଯାଉଥାଉ ସାର୍ ଯେମିତି ଆମକୁ ପଢାଉଥାନ୍ତି କିଛି ବି ନ କହି ପାରିଲେ ଯେମିତି ପିଟୁ ଥାନ୍ତି ଆଜ୍ଞା ସେମିତି ଆମେ କଣ କରିଥାଉ ଅ ଆସିବା ଯେବେ ସେ ଯେ ବି କିଛି କାଇଁ ପାଠ ପଢ଼ିବା ନଥିବ ସେମିତି ହଁ ଫ୍ରି ଟାଇମ ରେ ଖେଳିବାକୁ ଗଲୁ ସାଙ୍ଗରେ ଧର ମୁଁ ଆଜି ଗୋଟେ ମାନେ କଣ ଶିକ୍ଷକ ହେଇଛି ଧର ମୁଁ ଗୋଟେ ଜଣଙ୍କୁ ପଢଉଛି। ଯାହାବି ମୁଁ ମାନେ ମତେ ସାର୍ ପଢେଇଛନ୍ତି ସେଇ ସବୁକୁ ମୁଁ ପଢେଇିଲି କଣ କରିବି ଗଛ ସବୁ ଲାଇନ ରେ ଯୋଉ ଗଛ ସବୁ ଲଗାଣି ହୋଇଥିବ ତାକୁ ମୁଁ ପଚାରିବି ଯେ ଏଇଟା କଣ ହବ କହିଲୁ? ସିଏ ତ କେବେ କହିପାରିବନି ମୁଁ ନିଜେ ନିଜେ ଏଇଟା କହିପାରିବୁନୁ ଏମତି ଜାଣିନୁ କିଛି ପିଟିବାକୁ ଲାଗିବି।
ସେତେବେଳେ ମନେ ଅଛି ନା ଏଇ ଛୋଟବେେଳେ ଯେତେବେଳେ ଟ୍ୟୁସନରେ ଯଦି ମାଡ ଖାଇବାର ଥିବ ଖଜୁରୀ ଗଛରେ ଗଣ୍ଠି ପକ ପକେଇବ ନହେଲେ ତ ଘାସ ରେ ଗଣ୍ଠି ପକେଇକି ଯିବ ମାନେ ସେତେବେଳେ ଗୋଟେ ଚିନ୍ତାଧାରା ଥିଲା ଯେ ଏମିତି କରିକି ଗଲେ
ଆମର କିଛି ଗଣ୍ଠି ପକଉଥାଏନି କିନ୍ତୁ ଆମେ କଣ କରିଥାଉ କଣ ଗୋଟେ ପତ୍ର ଅଛି ତିନୋଟି ପତ୍ର ମାନେ କେମିତି ଗୋଟେ ଥାଏ ସେ ପତ୍ରକୁ କଣ ପାଖ ପାଖରେ ନେଇକି ରଖିଦଉଥାନ୍ତି କହିବେ ମାଡ କାଟିବନି ସେମିତି କରି ଯାଉଥାନ୍ତି ସବୁ। ମୁଁ ତ କେବେ ସେମିତି କରିନାହିଁ।
ମୋ ଟ୍ୟୁସନ ଟାଇମରେ ମ୍ୟାଥ୍ ପ୍ରାୟତଃ ମ୍ୟାଥ୍ ଟିଉସନ ରେ ଯଦି କିଛି ହେଲା ମାନେ ଏ ହେବ କି ମାନେ ଏକ୍ଜାମ ରେ ଟେଷ୍ଟ ଫେଷ୍ଟ ହେବାର ଥିବ ମା କୁ ମାଡ ଖେଇବୁ ତ କଣ କରିବୁ ନା ଆଗୁଆ ହେଲା ଯୋଉ ସେ ଖଜୁରୀ ଗଛେ ନହେଲେ ଯୋଉ ଏଥିରେ ଘାସରେ ଏଟା ମୁ ସେଭେନ କ୍ଲାସ ରେ ସେଥିରେ ଆମେ ଗଣ୍ଠି ପକେଇ ଦେଇଥିବୁ ଯିବୁ ଯଦି ହେଲା କାଳେ ଆମେ ମାଡ଼ ଖାଇବୁ କି କଣ ସେଠ ଆଉ ଯୋଉଦିନ ମାଡ ଖାଇଥିବୁ ଆମେ ଭାବିବୁ ସାୟାଦ କିଏ ଗୋଟେ ଛିଣ୍ଡେଇ ଦେଇଛି କି ସେ ଗଣ୍ଠି ଟା ଖୋଲି ଯାଇଛି ସେଇଥିପାଇଁ ଆଜି ଆମେ ମାଡ଼ ଖାଇଛୁ
ଆଛା ଭଲ ସେତେବେଳେ ଚିନ୍ତାଧାରା କିଛି ଅଲଗା ଥାଏ ଆମର
ସେତେବେଳେ ନା ଏତେ ବି ମୁଣ୍ଡରେ ନା ଏଇ ଯୋଉ ସବୁ ଏତେ ଚିନ୍ତା ଆମର ନଥିଲା ଯେ ଅ ଟେନସନ ଗୋଟେ କଣ ଆମେ ଜାଣିନଥିଲୁ ବାସ ଖା ପିଇ ପୁଅ ପିଅ ଆଉ ବୁଲ ଆଉ ପାଠ ଟିକେ ପଢ ବହୁତ ବଢିଆ ଥିଲା
ସେଇ ଟାଇମ ରେ ଟିକେ କାନ୍ଦିିବକିଲେ ଶୋଇଲା
ହଁ ଆଉ ଯୋଉ ଟାଇମରେ ମାଡ ହବ ସେଇ ଟାଇମରେ ଭାବୁ ଆଉ ମୁଁ ପାଠ ପଢିବିନି କାହିଁ ପାଠ ପଢୁଛିି ଏମିତି ଏତେ ପାଠ ପଢି କଣ କରିବ ଇଏ କରିବୁ ସେତେବେଳେ ଆମେ ଏମତି ହଉଥିଲୁ ଏବେ ମୁଁ ବୁଝୁଛିି ଯଦି ସେତେବେଳେ ପାଠ ନ ପଢିଥାନ୍ତୁ ଆଜି ଆମେ କିଛି ନଥାନ୍ତୁ
ଆମର ତ ଶୀତ ଦିନ ଟାଇମରେ ସାର୍ କଣ କରିବେ ଯୋଉ ହାତ ପାପଲି ହାତ ପାପ ପାପୁଲିରେ ପିଟିବେ ନହେଲେ କଣ ପଡିବେ ଆଣ୍ଠି ଦେଇକି ଗୁଡ ପାପୁଲିରେ ଯୋ ସେଥିରେ ପିଟିବେ ଦେଲେ ଆଉ ଚାଲିବାକୁ ତ ବହୁତ କଷ୍ଟ ହବ ଶୀତ ଦିନେ ପୁଣି
ହଁ ହଁ
ଅଲଗା ର କନ୍ତି ପୁଣି ଯଦି ପାଠ କେବେ କେ କିଛି କହିପାରିନ ନଥିବ ତ ଆମର ଯେବେ ଛୁଟି ହେଇଯିବ ଛୁଆ ମାନଙ୍କର ସେ ପିଲାମାନଙ୍କୁ ଯଉମାନେ କହିପାରୁ ନଥିବେ ସେମାନଙ୍କୁ ରଖିଦେବେ ସାର୍ ହ ଯେତେବେଳେ ତୁ ମେ କିଛି ପାଠ କରିକି ଦବ ତାପରେ ଯାଇ ଘରକୁ ଯିବ ନହେଲେ ଏମିତି ବସିଥିବ ଏ ଛୁଆ ମାନେ ଡରରେ ବି କିଛି କରିଦିଅନ୍ତି କିଛି ଜମା କରନ୍ତିନି ଜମା ପାଠ ପଢ଼ନ୍ତିନି ବସିଥିଲେ ବସିଲେ ମାଡ ଫାଡ ଖାଇକି ଲାଷ୍ଟରେ ଉଠିଗଲେ ଆଉ
ହଉ ହଉ ହଉ ତମ ସହ କଥା ହେଇକି ଆଜି ମତେ ବହୁତ ଖୁସି ଲାଗିଲା
ହ ହୁଁ ପୁଣି ଆଉ କାଲି କଥା ହେଵା
ହ